କଣ କରୁଛୁ?
ଏଇଠି ଲେଖୁଥିଲି ମ। ବର୍ଷା କମିିଲାଣି ତମ ଆଡେ?
ନା ନା ଏବେ ଜୋରରେ ଷ୍ଟାର୍ଟ ହେଲା।
ଆମ ଆଡ଼େ ବି।
କମେଇବ କଣ ଏଠି ଘଡଘଡି ମାରିଲାଣି।
ନାଇଁ ଘଡଘଡି ଆମ ଆଡେ ମାରୁୁନି ଖାଲି ସେଇ ବର୍ଷା ହିଁ ହଉଛି।
ହୁଁ ଇଆଡେ ଘଡଘଡି ବିଜୁଳି ସେଟା ମାଇଲାଣି ଆଉ ବର୍ଷା କମିବ କଣ ଏଣିକି ଏଣିକି ଅଧିକ ହବ ଆଉ।
ହଁ ବା ସାଢେ ଦିଟା ହେଲାଣି ପିଲା ଆସିବେ ତିନିଟାରେ ଟିଉସନ। ହୁଁ। ଆଉ କଣ କରୁଛ?
ଏଇଠି ବସିଥିଲି ଆଉ। ଦିପହର ତ ଖିଆ ପିଆ ସରିଲାଣି, ହଁ ସେ କଥା ହେଇ ସାରି ରଖ୍ ରଖିଲାଣି ଶୋଇଲା ତ ପାଞ୍ଚଟା ବେଳକୁ ଡ୍ୟୁଟି ଅଛି ପୁଣି ଉଠିକି ରାତି ନଟା ଯାଏଁ ଡ୍ୟୁଟି ଅଛି କଲେ ବି ପୋଷା କଲ କର ବ ମୁଁ କହିଲି ହଉ।
ହୁଁ।
ହୁଁ ପାଞ୍ଚଟା ବେଳକୁ ଡ୍ୟୁଟି ଯିବ ଏନା ପାଞ୍ଚଟା ଯାଏ ମୁଁ ଫ୍ରି ଅଛି। ଆଉ ତ କଣ କାମ ନାହିଁ କିଛି, ପାଞ୍ଚଟା ପର୍ଯ୍ୟନ୍ତ କିଛି କାମ ନାହିଁ ପାଞ୍ଚଟାରେ ଯାହା ଅଟା ହେକା ଚକଡିକି ରୁଟି କରିବି ଆଉ।
ହୁଁ ଏମତିଆ ପାଗରେ ଖାଲି ଗରମ ଗରମ ଯାହା ଛାଣିବ ଖାଇବ।
ହୁଁ।
ଆଉ କଣ କରୁଛନ୍ତି ମାମୁନି ଦିଦି ହରିକା ସବୁ?
ସେ ରୁମ ରେ ଶୋଇଛନ୍ତି ବୋଧେ, ଆଉ ଟିକେ ଝିଅକୁ ବାପା ବୋଉ ଖେଳଉଛନ୍ତି।
ହୁଁ।
ହୁଁ।
ତମ ଘରକୁ ନେଟୱାର୍କ ଆଉଚି?
ହଁ ରୁମ୍ ଭିତରକୁ ଆସୁଛି। ଏଇ କଥା ହେଲେ ଶୁଭୁନି ନହେଲେ ଆଉ ସବୁ ହଉଛି ମ।
ହୁଁ।
ଘର ଭିତରେ ଫୋର୍ଜି ଚାଲୁଛି ତ। ଛାତ ଉପରୁ ଆଇଲେ ଫାଇବ ଜି।
ପ୍ରବଳ ବର୍ଷା ଏବେ।
ଯୋଉ ଲେମ୍ବୁ ଗଛ ଲାଗିଥିଲା ବଞ୍ଚିଚିଟି?
ହଁ ବଞ୍ଚିଚି ଯୋଡାକ।
ବର୍ଷା ହେଲାଣି ତ ବଞ୍ଚିଯିବ। ତାକୁ ଆଉ ଟିକେ ମାଟି ହାଣ୍ଡି ଘେରଉ କରିଦବୁ, ବୋଉ କହିବୁ ମୁଁ ଯେମିତି କରିଥିଲି ହେନ୍ତି କରିଦବ।
ଦିଆ ହେଇଚି ଏବେ ଆଉଥରେ।
ହଁ ହେନ୍ତି କରିଦବ ନହେଲେ ମ
ସେଇଠି ନା ସେଇଠି ନା ବାପା ବାଇଗଣ ଲ ଗେଇଛନ୍ତି ତିନି ଚାରିିବୁଦା ତ।
ହୁଁ।
ହୁଁ।
ଲେମ୍ବୁ ଗଛ ଟା ବଢ଼ିଯିବ ଯେନ୍ତିଆ ବର୍ଷ ସା ହେଲାଣି ନା ଟିକେ ବଡ଼ ହେଇଯିବଣି ତ। ହମ ବଢିଯାଉ ଭଲ ଜଲଦି।
ବିକି ଏଇଠି ବସିକି ମୋବାଇଲ ଦେଖୁଛି।
ତୁ ଏ ଯଦି ଛୋଟବେେଳେ ଯଦି ଆମେ ଯୋଉଥରେ ଯାଇଥିଲେ ଭଟ୍ଟାରିକା। ତୁ ଆଉ ଯାଇନୁ ନୁହଁ ଆମେ ଯଉ ଥର ଯାଇଥିଲୁ ତୁ ଆଉ ଯାଇନୁ।
ଥରେ ଇକୋରେ ଯାଇଥିଲେ ଅନୁ ଭାଉଜ ହକା ସମସ୍ତେ ସେତିକି ମୁଁ ଯାଇଚି। ହଁ ଅଂ
ଆମେ ବି ଏଇଥର ଯାଇଥିଲୁ ଯୋଉ ଟି ବ୍ରିଜ ପଟେ ଗଲୁ ଭଟ୍ଟାରିକା ଟା ଏବେ ବି ଭଲ ହେଇନି। ତ ଆଉତି ଏବେ ଅଧିକ ଜିନିଷ ସବୁ ବିକା ବିକି ହେଲାଣି। ସବୁ ଷ୍ଟେସନାରୀ ଜିନିଷ ଠାକୁରଙ୍କ ଜିନିଷ ସବୁ ଏମିତି ଅଧିକ ବିକା ବିକା ହେଲାଣି ଯୋଉ ଭଲ ଲାଗୁଛି ଯେ
ହୁଁ।
ଆଉ କେତେ ଆହୁରି ନୂଆ ହେଇଗଲାଣି କେତେ ମନ୍ଦିର ଫନ୍ଦିର ଆହୁରି ତିଆରି ହଉଛି ସେ ପାହାଡ ଉପରକୁ।
ହଁ ହଁ ଏରା କାମ ଚାଲିଥିଲା ଆମେ ଯାଇଥିଲୁ ଯୋଉ
ଆମେ ଯାଇଥିଲେ ଯୋଉ କାମ ଚାଲିଥିଲା ଆହୁରି ଏବେ ବି ଆହୁରି କାମ ଚାଲିଚି।
ହେଇ ଉପର ଗୋଟେ ହନୁମାନ ମନ୍ଦିରଟେ ନଥିଲା। ହୁଁ। ଆଉ ତ ଏବେ କେତେ କୁଆଡେ କେତେ ନୂଆ ନୂଆ ଜାଗା ସବୁ ହେଲାଣି।
ହୁଁଉଁ।
ହୁଁ। ମ କିନ୍ତୁ ମଦ୍ରାଜପୁର ଯୋଉ ଦେଖଉଛି ବଢିଆ ସେଇଠି ଦେଖ କହୁଚି କିନ୍ତୁ ମୋବାଇଲରେ ହଁ ମୁଣ୍ଡିଆ ହନୁମାନ।
ମୁଣ୍ଡିଆ ହନୁମାନ ବନଦୁର୍ଗା ମନ୍ଦୀର। ି ଅଛି ଯୋଉ ପାହାଡ କନ୍ଦିରେ କନ୍ଦିରେ ଯିବ ବନ ଦୁର୍ଗା ମନ୍ଦିର ହେଠି ସବୁ ମାନସିକ କରୁଛନ୍ତି।
ତାପରେ କେତେ ମୂର୍ତ୍ତି ଦେଖୁନୁ ଶହେ କେତେ ମୂର୍ତ୍ତି କହୁସନ୍ତି।
ହୁଁ ତେତିଶ କୋଟି ନା ଶହେ କେତେଟା। ତେତିଶ କୋଟି ଦେବତାଙ୍କର ମୂର୍ତ୍ତି ଅଛି ସେଠି। ହୁଁ। ସବୁ ଠାକୁର ଦେବତା ରାକ୍ଷାସ ସମତିଙ୍କର ଅଛି।
ହଁ ବା।
ହୁଁ।
କେତେବେଳେ ଗଲେହବ ସେଠିକି ଆଉ।
ହଁ ମର୍ଦରାଜପୁରୁ।
ହଁ ଏଇଠୁ ଆଉ ଖଣ୍ଡପଡାଠେ ଯୋଉ ସୁନା ମୁହିଁ ଡ୍ୟାମ ଦେଖିଚୁ।
ସୁନା ମୁଁହିଁ ଡ୍ୟ।ମ ନା।
ସୁନାମୁହିଁ ଡ୍ୟାମ ବି ବଢିଆ ଜାଗା ଗଞ୍ଜାମ ରେ ଗୋଟେ ବୁଦ୍ଧ ଖୋଲ ଗୋଟେ ବଢିଆ ଜାଗା।
ଜିରାଙ୍ଗ ଅଛି ଗଞ୍ଜାମ ଆଡେ।
ହେଟା ହାଡେ ତ ସବୁ ଏଇଟା କିନ୍ତୁ ବୁଦ୍ଧ ଖୁଲା ଏଇ ରିଙ୍କି ଅପାଠୁ ଅଳ୍ପ ବାଟ ମୁଁ ଜାିନି ଆଉ ଛି ବୁଢାବୁଢୀଆଣି ଡ୍ୟାମ ଅଛି।
ହୁଁ।
ଗଞ୍ଜାମ ଲାଇନ ଏଗୁଡା ସବୁ।
ହୁଁ।
ଆଉ ଆମ ଏପଟେ ଗୋଟେ ମନ୍ଦିର ବରୁଣେଇ ପାଖରେ ହେଇଛି ଜରିପୁୁର ହନୁମାନ ମନ୍ଦିର।
ହୁଁ ଉଁ ଉଁ।
ହୁଁ।
ଏବେ ହନୁମାନଙ୍କ ମୂର୍ତ୍ତି କେତେ ଆଡେ ସବୁଆଡେ ହେଲାଣି।
ଆଉ ଜାଗୁଳିପାଟଣା ଜାଗୁଳିପାଟଣା ଦେଖୁନୁ ଶିବ ଗଣେଶ ହନୁମାନଙ୍କଙ୍କର
ହୁଁ ହେରେ ତ ଆଗରୁ କୋଉ ଦିନ ଅଛି ଯେ ଏବେ କଲର କରାହଇଛି ବୋଧେ ଆଉ ଥରେ।
ହଁ।
ହେରା ଆଗ ହେଇଥିଲା ଆଗ କୁଆଡେ ହେଇନଥିଲା ଏଠେଇ ହେଇଥିଲା।
ହେଟାକୁ ଯଦି ଟିକେ ବାଗବାଗି କରିଦିଅନ୍ତେ ଟିକେ ଭଲ ହୁଅନ୍ତା।
ହୁଁ। ଏଇଠି ଆଗ ହେଇଥିଲା ହେଇଟି ହେଇଟୀ ଅଗହେଇଥିଲ ତାପରେ ପଛରେ ଯାଇକି ଇଆଡେ ଇଆଡେ ସବୁଆଡେ ସବୁ ଗାଁ ରେ ଏବେ ହେଲାଣି।
ହଁ। ଆଉ ଗୋଟେ ଆଉ ଢେଙ୍କାନାଳରେ ଯୋଉ ଅଛି ସାପୁଆଡିଆ।
ହୁଁ ସାପ ଭଳିଆ ହେଇଥିବ।
ହୁଁ। ତାପରେ ମୋବାଇଲରେ ଟିକେ ଏଡିଟିଂ କରିକି ଦୋଉନାହାନ୍ତି କି?
ନହେଲେ ସେ ଜାଗାରା ଗଲା ଆସି କେନ୍ତି ପଚରା ପାଣି ଭଳିଆ ଦେଖା ଯାଇକି ହାଡେ ଖସଡ଼ା ମସଲା ଭଳିଆ ଦେଖା ଦେଖା ହୋଉଥିବ।
ହୁଁ ଶିମିଳି ଝର କେନ୍ତି ଦେଖା ହୋଉଚି ମୋବାଇଲରେ ଆମେ ଗଲାବେଳୁକୁ କେନ୍ତି
ହୁଁ ହୁଁ ହେଇ ଜାଗାରାକୁ ଜମା ଯିବନି ଜାଣିଥିବ।
ନାଇଁ ଯାହା ହେଲେ ବି ଶୀମିଳୀ ମିଳିଝର ଟା ବଢିଆ ହେଇନି?
ହଁ ପାହାଡ ଉଠିିକି ବୋପାଲୋ। ମୋ ବୋପା ଯାଗା ହେଟା ଗୋଟେ ଯାଗା।
ବାଟ ଦେଖୁନୁ କେନ୍ତିଆ ପୁଣି କି
ହୁଁ ହୁଁ ହେଇଛି କାମ ଏଇଟା ନା ଏତି ଗୋଟେ ଝରଣାଟେ ଆଉ କଣ।
ହଁ। ଆମ ଏଇ ବାଲିମଣ୍ଡାଠୁ ଯଦି ଇନ୍ତି ହବ ଆମରହିନ୍ତି ସବୁ ଦେଖିବାକୁ ଆସିବେନି କି ହିଁ?
ହୁଁ ତାଙ୍କ ଗାଁ ଲୋକଙ୍କୁ ପରା ଦେଖିବାକୁ ଯାଉଥୁବେ
ଯୋଉ ଭିତରେ ଭିତରେ ବଣ ଭିତରେ
ମୋ ବୋପା ହ୍ୟାଡେ ମାଡି କି ପକେଇଦେଲେ କେହି ଜାଣିବେନି। ଏମିତିଆ ଜାଗା ହେଇଚି ବୈଷ୍ଣବୀ ଦେବୀ ହ୍ୟାଡେ ଲେଖା ହେଇ ଚି ନୟାଗଡ ଯିବା ବେଳୁ ଯେ ବାଟରୁ ବୈଷ୍ଣବ ଦେବୀ ମନ୍ଦିରକୁ ରାସ୍ତା। ଇଆଡେ କୋଉ ଭିତରେ ଯାଇକି ମନ୍ଦିର।
ତା ପୋଷ୍ଟର ମରା ହେଇଚି ମନ୍ଦିରକୁ ରାସ୍ତା ମନ୍ଦିରକୁ ରାସ୍ତା।
ନହେଲେ ତ ଲୋକ କେହି ଜାଣି ପାରିବେନି।
ନୁହଁ କି କେତେ କୁଆଡେ ରାସ୍ତା ବଙ୍କି ଯାଇଛି।
ସେଇଆ ତ୍
ହୁଁ।
ଏବେ ଆହୁରି ଭଲ ହେଇଗଲାଣି ବୈଷ୍ଣବୀ ଦେବୀ ଟା ଏବେ ଦିଦି ଯାଇଥିଲେ ଯେ କୋହୁଥିଲେ।
ଆଉ କଣ ହେଲାଣି?
କୋହୁଥିଲା ତ କହିଲେ ଏବେ ରାସ୍ତା ହେଇକା ହେଇକି ଆଗ ଗୋଟେ ଗୋଟେ ଗେଟ ହେଇଯାଇଛି ବଡ଼ ଟେ।
ଆମେ ଯାଇଥିଲୁ ଫାଷ୍ଟ ଫାଷ୍ଟ ଟାଇମ୍ ବେଳକୁୁ ନା ଆଉ।
ଆମେ ଯେତେବେଳେ ଆଗ ପଚିଷ୍ଟା ହେଇଥିଲା ତା ପରେରେ ପରେ ପଳେଇଥେ
ହୁଁ।
ଏବେ ଆହୁରି କେତେ କଥା ହେଲାଣି।
ହୁଁ।
ସେଉରା ବର୍ଷା ହୋଉଚି ଯେ ପୂଜା ଆଉ ଆସୁନାହାନ୍ତି କାଇଁ ବର୍ଷା ତ ହୋଉଚି କୁଆଡୁ କିଏ ଘରୁ ବାହାରି ଯେ ସିଏ ବାହାରିକି ଆସିବେ ସେ ସିଆଡେ ଅଛନ୍ତି ତାଙ୍କ ଘରେ।
ଆଉ ରାତିରେ ଶୋଇବାକୁ ଆସୁନି କି?
ତାଙ୍କ ମନ ଯେତେବେଳେ ହେଲେ ଆସୁଚନ୍ତି ନହେଲେ ଆସୁ ନାହାନ୍ତି ଏମିତି ଆଉ। ହମ୍ ଆଉ କେତେ ଦିନ?
ହଁ ବଡି କହିଲା ଗୋଟେ ଛୋଟ ଡବାରେ ରଖା ହେଇଛି ତ।
ହୁଁ।
ହୁଁ।
ଆଉ ଥାଉ ଗଲା ସେ ନେଇକି।
ହଁମ ତୁ ଏଇଠି ଆସି ତ ଇଆଡେ ଯିବୁ ଆଉ ନା କି?
ହମ୍ ଏଇଠି ରହିବି ଏତେ ଦିନ।
ଯିବାକୁ ଦି ଦିନ ଥିବ ଏଠିକି ଆସିବୁ ଆଉ।
ହଁ।
ଆଉ ଏଇଠି ତ ବସିବୁ ବସ ରେ ଆଉ।
ହୁଁ।
ହୁଁ
ବର୍ଷା ବେଳକୁ ବେଳ ଅଧିକ ହଉଛି ବାଙ୍ଗାଲୋରରେ ସେମିତି କି ଶସ୍ତା ନାହିଁ, ବାଙ୍ଗଲୋର ରେ ଡ୍ରେସ ଫ୍ରେସ୍ ସବୁ ସୋରୁମ ରେ ହାଇ ପ୍ରାଇସ, ପ୍ଲାଜୋ ଗୋଟାକ ସୋନାଲିଶା ମତେ କହୁଥିଲେ ବାରଶହ ପନ୍ଦରଶହ। ଟଙ୍କା।
ହଁ ଯେ ଯୋଉ ଅଜୁ ଭାଇ ଯୋଉଠିକି ଯାଉଥିଲେ ଯୋଉ କ୍ଲଚର ହକା ଆମକୁ ଦେଖଉଥିଲେ।
ହଁ ସେଇ ମାର୍କେଟ ରେ କୁର୍ତ୍ତି ପ୍ଲାଜୋ ଟିକେ ଶସ୍ତା ରହିବ ଆଉ।
ଆଉ ଏଇଠି ଯୋଉ ଷ୍ଟିଲ୍ ଜିନିଷ ହକା ଆଣିଛନ୍ତି?
ସସ୍ତା କଣ୍ ପ୍ଲେଟ ଗୁରା ତ ଶହେ ଦୁଇଶହ ଏନ୍ତି।
ନାଇଁ ନାଇଁ ଯାହା ହେଲେ ସେଇଠି ଜିନିଷ ଗୁରା ବଢିଆ ବଢିଆ ଡିଜାଇନ ତ ହେଇଆ କହୁଛି।
ଡିଜାଇନ ପଇସା ବି ଦେଖିକି ଗୋଟେ ଗୋଟେ ପଇସା ଅଧିକ ଗୋଟେ ଗୋଟେ ପଇସା କମ ଏମତି ଆଉ।
ମୁଁ ତତେ ଫୋନ ପେ ମୋର ତ ଏବେ ଫୋନ ପେ ତ ମୁଁ ଏବେ ଖୋଲିଦେବି। ମୁଁ ତୋତେ ଭିଡିଓ କଲ୍ କରିବୁ, ଫୋନ ପେ ମୁଁ କରିଦେବି ଆଉ।
ହଁ।
ହୁଁ। କାରଣ ଡିଜାଇନ ଏଠି ବଢିଆ ବଢିଆ ଅଛି ନା, ସେମତିଆ ସେମତିଆ ପ୍ଲେଟ୍ ମୋ ପାଈଁ ଆଣି ଦବୁ ଦିଟା।
ହୁଁ, ହେଟା ଚାଟ୍ ଫାଟ ଖାଇବାକୁ ବଢିଆ। ଛୋଟ ଗୁରା ଚାଟ ଖାଇବାକୁ ଭଲ, ବଡ ଗୁରା ସେ ଦି ଭଳିଆ ଆଣିଛନ୍ତି। ବଡ ଯୋଉ ବଡ ଗୋଟେ ଛୋଟରୁ ଗୋଟେ, ଛୋଟ ଗୋରା ଚାଟ ଫାଟ ଖାଇବାକୁ ଭଲ, ଆଉ ବଡ ଗୁୁରା ଭାତ ଫାତ ଖାଇ ହବ ବଢିଆ ଲାଗୁ
ମୋ ପାଇଁ ଦିଟା ଆଣିବୁ, ବଡରୁ ଦିଟା ଛୋଟରୁ ଦିଟା ଚାରିଟା ଆଉ ଦେଖିବୁ କେନ୍ତିଆ କେନ୍ତିଆ ଅଛି ଆଉ।
ହଁ। ସେଇଠି କହୁଚନ୍ତି ନା ଏ ଭିତରେ କଣ ନ ମିଳୁଛି ସୋନାଲିଶା ମତେ କହୁଥିଲେ। ସବୁ ଭଲ, କହିଲେ ସବୁ ସେଠି ମିଳୁଛି କଣ ନ ମିଳୁଛି ବୋଲି କହିବନି।
ଦେଖିବୁ ଭଲ ଭଲ ଯାହା ମାନେ ଟିକେ ଆଖି ଦୃଷ୍ଟିଆ ଦେଖା ହଉଥିବ ମାନେ ସୁନ୍ଦର ଦେଖା ହଉଥିବ।
ହୁଁ, କହିଲେ ଏଇଠି ଯେମତି ଫୁଲ ଦାନୀ ସବୁଗୁରା ବିକା ହଉଛି ଓଡିଶାରେ ସେଗୁଡା ମିଳୁନି ହେଲେ ରେ ଏଇ ବାଜ୍ୟ ଜିନିଷ ଗୁରା କିଏ ଟେକି ଟେକି ନବ ଓଡିଶାକୁ?
ଅନ୍
ହୁଁ ହିଁ ସେ କହିଲେ ନା ପ୍ଲେଟ, ଶଙ୍ଖ ଜିନିଷ ଏଗୁରା ସବୁ ବଢିଆ ବଢିଆ ବିକା ହଉଛି, ହେଲେ ଏଇ ବାଜ୍ୟ ଜିନିଷ ଗୁରା ୟାଡୁ କିଏ ଟେକିକି ନବ?
ନାଇଁ ମୁଁ ପଇସା ଦେବି ମୋ ପାଇଁ ପ୍ଲେଟ ବି ଫାଇବରର ଯଦି ବଡ ବଡ ନଥିବ ଛଅଟା ଆଣିଦବୁ।
ହୁଁ ମୁଁ ଗଲେ ଆଗେ ହାଡି ସବୁ ଯିବିନି କି ବୁଲି।
ହଁ ମଁ ଯିବୁ ଆଇଲା ବେଳକୁ ତୁ କଣ୍ ବେଶୀ ଜିନିଷ ଆଣିକି ଆସିବୁ କି ଖାଲି ଥରେ ଥରେ ଆଣିକି ତ ଆସ ଆସୁ ଦଶହରା ଟିକି ଯୋଉ ଆସିବୁ ଆଣିକି ଆସିବୁ ଆଉ। ଅଜୁ ଭାଇ ତ ଧରେ କଣ ତୁ ଧରଛୁ କି, ତୋ ବ୍ୟାଗରେ ଅଧା ଅଜୁ ଭାଇଙ୍କ ବ୍ୟାଗରେ ଅଧା।
ହମ୍ ଆଉ ଗଲେ କଣ ଆମେ ଡ୍ରେସ ପ୍ୟାଣ୍ଟ ତକ ବୋହିକି ଆଣିଛୁ କି, ଏଥର ଗଲେ ସେଇ ଡ୍ରେସ ପ୍ୟାଣ୍ଟ ତକ ବୋହିକି ନିଆ ହବ୍। ଆଉ ଡ୍ରେସ ପ୍ୟାଣ୍ଟ ରିଟର୍ନ ପୁଣି ଆସୁଛି କି? ଅଳ୍ପ ଯାହା ଆଣୁ ଯେତିକି ନା ଆଉ ସବୁ ଆଣିବା କଣ ଦରକାର, କି ଲଗେଜ ଫଗେଜ ବୋହିକି ଆଣିବା ଦରକାର ନାହିଁ। ହ୍ୟାଣ୍ଡ ବ୍ୟାଗ ଗୋଟେ, ଗୋଟେ ତ ଆଣିକି ଆସିବୁ।
ହମ।
ହୁଁ।
ଦେଇଦବୁ, ଫାଷ୍ଟ ଯଉଦିନ ଯିବୁ ସେଦିନ ଷ୍ଟୋରି ଦେଇଦବୁ, ୱେଲକମ୍ ଟୁ ବାଙ୍ଗଲୋର।
ହଁ।
ଯେତେବେଳେ ବସିବୁ ବସ ରେ ମୁଁ ଯେତେବେଳେ ଆନ୍ଧ୍ରପ୍ରଦେଶ ଟି ବସ୍ ରହୁଛି, ବସ ର ଫଟୋ ଯେତେବେଳେ, ଯୋଉ ଉ ଝରୁଆ ଖୋଲିକି ଯୋଉ ଭିଡିଓ କରିକି ଆସୁନି, ଏମିତି ଭିଡିଓ କରିକି ଛାଡି ଦବୁ ସବୁ କା ହଁ ହଉ। ହଉ ମୁଁ ରଖୁଛି। ପରେ କଥା ହେବା ଆଉ।
ହଁ।